ହାଲୋ।
ହାଲୋ। ହଁ। କି ତମ ପଟେ ବର୍ଷା ଆସିଲାଣି?
ନାଇଁ ଆମ- ପଟେ ପ୍ରବଳ ମାତ୍ରାରେ, ଖରା ହେଇଛି।
ହୁଁ ହୁଁ, ଆମ ପଟେ ପୁ
ପ୍ରବଳ ବି ଗରମ ହୋଉଛି।
ହୁଁ। ନା ଆମ ପଟେ କିନ୍ତୁ ବ ମେଘୁଆ ଖରା କମି ଯାଇକି, ମେଘୁଆ ଢାଙ୍କି ଦେଇଛି। ଆଉ, ବର୍ଷା ହବ ହବାର ସମ୍ଭାବନା ହେଇ ପାରେ ନପାରେ, କିନ୍ତୁ ଖରା ଯେତେ ଜୋରେ ହେଇଥିଲା ମେଘୁଆ କରିଦେଇଛି ପାଗ। ପାଗ ମେଘୁଆ କରି ଦେଇଛି। ଆଉ, ଆଉ ତମର ସବୁ ତମେ ଏଇ ଖରାଦିନର ଫସଲ, ବିହିରି ମୁଗ ସବୁ କିଣିକି ଆଣିକି ରଖି ସାଇଲେଣି କେମିତି ତାକୁ କେମିତି ତାକୁ ରଖିଛ, ଶୁଖା ଶୁଖି କରିକି? କୋଉଠୁ କିଣିକି ଆଣିଲ, ସେ ବିଷୟରେ ଟିକେ କହିବ?
ଆମେ ବିହିରି ଆଉ ମୁଗ କିଣିକି ଆଣି ସାରିଲୁଣୁ। ତାକୁ ପଛ-ପାଛୁଡା, ପୂଛୁଡି କରିକି ଖରାରେ ଶୁଖେଇକି ଉଁ। ତାକୁ ଚୁରି ଦେଇକି, ବିରିିକି ଚୁରି ଦେଇ ଚୁ, ଚୁରି ଯାଇଛି, ଚୁରି ଦେଲେ କେତେବେଳେ ପିଠା ପୂଠି ହବ। ଆଉ ସେଥିପାଇଁ ତାକୁ ଚୁରା ଚୁରି କରିକି ପାଛୁଡ଼ିକି କଣିଫଣି ବାହାର କରିଦେଇଛୁ। ବାହାର କରିକି ତାକୁ ଦି ଖରା ଶୁଖେଇ ଦେଲୁ। କାଳେ ପୋକ ଲାଗିଯିବ। ସେଥିପାଇଁ ଦି ଖରା ଶୁଖେଇ ଦେଇକି ତାକୁ ବଜାରରେ ଏଇ ବଜାରରେ ମିଳୁ ଚି ପୋକ ନ ଲାଗିବା ପାଇଁ ଔଷଧ। ତାକୁ ଆଣିକି ପକେଇକି ବିରି ଫାଳରେ ରଖିଛୁ। ଆଉ ମୁଗକୁ
ହଁ ମ୍
ହୁଁ ଜାଇ କରିଚୁ ଜାଇ କରିକି ତାକୁ ନିକେ ନୁକାକି
ଇଚୁ ସବୁଦିନେ ଡାଲି ଡାଲି ଡାଲମା ମୁଗ ଡାଲି ଖାଇବାକୁ ଆଉ ଆଜିକାଲି ସେ ସେଥିପାଇଁ ଅଧିକ ମୁଗ କିଣିବାକୁ ଜାଇ କରିଦେଇଛୁ ଆଉ ଆଉ ଗଣ୍ଡେ ମୁଗ
ଆଉ ଗ
ହଁ।
ହଁ ଭାଇ ଏଇ ପର୍ବପର୍ବାଣୀ ରେ ବେଳକୁ ତ।
ହୁଁ। କୋଡ଼ିଏ ହଜାର ଟଙ୍କା ରଖିଚ।
ହଁ।
ହୁଁ। ମୁଗରେ ଔଷଧ ପକା ‌ପକାଇଲେ ମୁଗ ତ ଗନ୍ଧେଇବ। ଖାଇହବନି।
ସେଇଟା ହଉଛି ପ୍ୟାକେଟ୍ ବାଲା ଔଷଧ। ସେଇଟା ସାମାନ୍ୟ ଗୋଟେ ଛୁଞ୍ଚି ରେ କଣା କରିଦେଇକି- ପକେଇଲେ ସବୁ ଖୋଲିବନି ସାମାନ୍ୟ ଟିକେ କଣା କରିଦେଇକି- ଏ ମୁଗ କିମ୍ବା ବିରି - ମ୍ ଆଗେ ଆଗରେ ରହିବ ବିରି ଫାଳ- ତାପରେ ଔଷଧ ଟା ରଖିବ ତାପରେ ବିରିଫାଳ ଥୋଇବ ଯେ ପୋକ ହବନି।
ହଁ ଆମେ କିତୁ ହୁଁ କୁହ-
ହଁ ତମେ କେମିତି ରଖୁଛ ଟିକେ କୁହ-
ଆମେ ବିରି କି ଚୁରିଦଉଚୁ ଚୁରେଇକି ତାକୁ ଭଲ ଭାବରେ ପାଛୁଡା ଫୁଛୁଡି କରିକି। ତାକୁ ଗୋଟେ ଡବାରେ ରଖି ଦଉଛୁ କିନ୍ତୁ ଆମେ ଔଷଧ ଦଉନୁ। ଆମର ପ୍ରାୟ ସମୟ ବି ବିରି ରେ ପିଠା ଖାଉଚନ୍ତି। ତ ଆମର ବେଶୀ ବିରି କିଣିକି ରଖୁନୁ ଅଳ୍ପ ବିରି ତାକୁ ଲଙ୍କା ବେଗୁନିଆ ପତ୍ର ଦେଇକି ଆମେ ରଖୁଛୁ। ସେଥିରେ ମ ମଝିରେ ମଝିରେ ତାକୁ ଦେଖିକି ଖରା ଟିକେ ଦେଇଦେଲେ ସେ ପୋକ କୁ ଆ ମୁଗ ତ ଅଳ୍ପ ହିଁ ମୁଗ ଡାଲି ମୁଗ ରଖୁଛୁ ଡାଲି କରିଦଉଚୁ। ଡାଲି କରିକି ଡବାରେ ପୁରେଇକି ରଖି ଦଉଚୁ। ସ ସବୁବେଳେ ମୁଗ ଡାଲି ଡାଲମା ଏମିତି କରିକି ଖାଉଚୁ ଆଉ। ଆଉ ଆପଣଙ୍କର- ମୁଣ୍ଡରୁ ଚୁଟି ଝଡୁଛି ମୋର ପ୍ରବଳ ଜମା ତାରେ ଚୁଟି ଝଡୁଛି ଆପଣଙ୍କର ଝଡୁଚି?
ନାଇଁ ମୋର ଝଡୁନି ଚୁଟି ମୁଁ- ଓ କାହିଁକି ନା ମୁଁ ଦେଶୀ ନଡ଼ିଆ ତେଲ ଲଗଉଚି। ନି ନିଜେ ଘରେ ଏ ନଡ଼ିଆ ଭାଙ୍ଗି ନଡ଼ିଆ ତେଲ କରୁଚି ଏ ତାକୁ ଲଗାଉଛି ତେଣୁ ମୋର ଚୁଟି ଝଡ଼ୁଛି ସେମିତି ମାନେଅ ଅତ୍ୟଧିକ ନୁହଁ ଏମିତି ଅଳ୍ପ କିଛି ଝଡୁଚି ଆଉ।
ହଁ। ଆଉ ହଁ ନଡ଼ିଆ ତେଲ ନଡ଼ିଆ ତେଲ ଲଗଉଥିଲି। ନଡିଆ ତେଲରେ ମିଶେଇକି ଆଉ ଗୋଟେ ଓଷ୍ ଔଷଧ ତେଲ ତାକୁ ନଡିଆ ତେଲ ରେ ମିଶେଇକି ଏବେ ଲଗଉଛି। ତଥାପି ଚୁଟି ଟିକେ ଟିକେ ଆଗ ଚୁଟି ଝଡୁଛି। ଆଉ ଆଉ କଣ କୁହନ୍ତୁ ଆପଣଙ୍କର।
ତମର ଓଷାରେ କରିଥିଲ ଠାକୁରଙ୍କୁ ଭୋଗ ଦେଇସାଇଲଣି।
ହଁ ଆମେ ଭୋଗ ଦେଇ ପ୍ରସାଦ ପାଇସାଇଲୁଣୁ। ଖାଇକି ବସିଚୁ ଆଉ। ଆଉ ତମ ସହିତ କଥାବାର୍ତ୍ତା ହବା ପାଇଁ ଲଗେଇଛିି ଲଗେଇକି କଥାବାର୍ତ୍ତା ହଉଛି ଆଉ। ଆଉ କଣ ଭଲ ହଁ ଆପଣଙ୍କୁ କୋଉ ପ ପନିପରିବା କୋଉ ଫଳ ଭଲ ଲାଗେ ଖାଇବ।
ମତେ ପନିପରିବାରେ ବେଶୀ ପନିପରିବା ତ ମତେ ଏତେ ଭଲ ଲାଗେନି। କିନ୍ତୁ ମୋର ଆଳୁ ତରକାରୀ ସବୁଠୁ ଭଲ ନାଇଁ ମତେ ବହୁତ ଭଲ ଲାଗେ ଆଳୁ ତରକାରୀ। ଆଉ ଆଉ ସ ଯଦି ପନିପରିବା ଖାଇବି ସବୁ ପରିବାରୁ ଅଳ୍ପ ଅଳ୍ପ ମିଶିକି ଇଁ ମିଶେଇ ମିଶାଣ ତରକାରୀ ଉଁ ସେଇଟା ହବ ଆଉ ସେଥିରେ ବାଦାମ ମଞ୍ଜି ଦିଟା। ଆ ସୋଲା ଦିଇଟା, ମଟର ଦିଇଟା, ଏମିତି ପଡ଼ିଲେ ସେଇ ତରକାରୀଟା ମୋତେ ଭଲ ଲାଗେ।
ତା ମାନେ ଆପଣଙ୍କୁ ଘାଣ୍ଟ ତରକାରୀ ବହୁତ ଭଲ ଲାଗେ। ତାହେଲେ ଆପଣ ବହୁତ ଭଲ ଲାଗେ ଆପଣ ସବୁ ପନିପରିବା ଖାଇଲେ ଶରୀର ସୁସ୍ଥ ରହିବ, ଘାଣ୍ଟ ତରକାରୀ ବିଷୟରେ ମୋତେ ଗୋଟିଏ ଭଲ ବିବରଣୀ ଦେଇପାରିବେ କି?
ହଁ ଓସ୍ ସବୁ ଘାଟ ତରକାରୀ ରେ ସବୁ ପନିପରିବା ପଡିବ। ପ୍ରତ୍ୟେକ ପନିପରିବା। ସବୁଥୁରୁ ତାପରେ ସବୁଥୁରୁ ସମାନ ଭାବରେ ପଡିବ। ଆଳୁ ଗୋଟେ କି ଦିଇଟା ତମ ତମର ଲୋକ ଅନୁସାରେ। ତମ ଘରର ସଦସ୍ୟ ଯଦି ଦଶ ଜଣ ହେଇଥିବେ ତମେ ଆଳୁ ଦିଟା ଉମ ଚିଉଡେ ପାଣି କଖାରୁ ଚିରୁଡେ ବୋଇତାଳୁ ମାନେ ଏଇ ବୋଇତି କଖାରୁ। ଆଉ ମ ପୋଟଳ ଦିଟା, ଜହ୍ନି ଗୋଟେ। ଏମ ଆଉ ଗାଜର, ବିଟ୍। ସବୁଥୁରୁ ମାନେ ଛୋଟ କମ ତମ ଦଶ ଜଣ ଅନୁସାରେ ହବାକୁ ସବୁ ପରିବା ଆଣିମ ସେଥିରେ ବି ତମେ ଖଡା ଗଛ ଟେ ପକେଇଦବ ଆଉ ଉ ଏଇ ବୋଇତି କଖାରୁ ର ଡଙ୍କ ଖଣ୍ଡେ ପକେଇଦବ। ତାକୁ ଭଲ କିରି କଟାକୁଟି କରିଦେଇକି ଉଁ ଜାଲିରେ ପରିବା ଜାଲିରେ ଛାଣିଦବ। ଛାଣି ଦେଇ ସାରିଲା ପରେ ତାକୁ ଟିକେ ନାକୁ ବାଇଗଣଟା ଅଲଗା କାଟିଥିବ କାରଣ ବାଇଗଣଟା କଇଁଛା ପଡ଼ିବ ସେଥିରେ ପକେଇଲେ। ତାକୁ ଟିକେ ତେଲରେ ଭାଜି ଦେବେ। ତେଲରେ ଭାଜିଦେଲେ ତା ପାଣି ଅଂଶ ଟା ମରିଯିବ। ପାଣି ଅଂଶ ଟା ମରିଗଲେ ତମ ଘାଣ୍ଟ ତରକାରୀ ଟା ଟେଷ୍ଟ ଲାଗିବ ତାପରେ ତାକୁ ବାହାର କରିଦେଇକି ଉଁ ତେଲ ପକେଇବେ ପିକେଇ ସାରିଲା ପରେ ପିଆଜ ଅ ଉମ ସେଥିରେ ପତ୍ର ପକେଇଦେବେ ଭେସୁଆ ଭେସୁଆ ପତ୍ର ଦିଟା ଫୁଟେଇଦେବେ ଆଉ ତେଜପତ୍ର ଗୋଟେ ପକେଇଦେବେ ପକେଇକି ମସଲା ପକେଇବେ। ମସଲା ପକେଇକି ହଳଦୀ ତେଲ ଲଙ୍କାଗୁଣ୍ଡ ଆଉ ଏଇ ଯୋଉ ତରକାରୀ ମସଲା ଉ ତାକୁ ଦେଇକି ଭଲ ଭାବରେ କଷିଦେବେ। କଷି ହେଲା ବେଳକୁ ଏଇ ଆଗରୁ ଭିଜେଇଥିବେ ସୋଲା ମଟର ଉମ ଭିଜେଇଦବେ ତାକୁ ପକେଇଦବେ। ପକାଇଦେବେ କାରଣ ସେଇଟ କଞ୍ଚା ଥିବ ନା ସେ ଟିକେ ସିଝିବ ମସଲାରେ। ତାପରେ ପରିବାକୁ ପକେଇବେ। ପରିବାକୁ ପକେଇକି ତାପରେ ବାଦାମ ମଞ୍ଜି ଥିବ ଅ କାଜୁ ମଞ୍ଜି ଥିବ ଏମିତି କାଜୁ ଥିବ ଏମିତି ଟିକେ ପକେଇକି ଅଳ୍ପ ସିଝିବ ପରିବା ଟା ଅଳ୍ପ ଅଁ ଜାଳ ବସେଇ ବସେଇ କରିବେ ଆଉ ଭଲ ଟେଷ୍ଟ ଲାଗିବା ପାଇଁ ଗୁଆ ଘିଅ ଟିକେ ଦେଇଦେବେ।
ଆପଣ ବଢିଆ ଘାଣ୍ଟ ତରକାରୀର ଇଏ ଟି ରେସିପି ବତେଇଲେ। ଆପଣ କୋଉ ଫଳ ଭଲ ଲାଗେ ଖାଇବା ପାଇଁ? ତମକୁ କୋଉ ଫଳ ଭଲ ଲାଗେ ଖାଇବାକୁ?
ମତେ ଅଙ୍ଗୁର ଭଲ ଲାଗେ କଦଳୀ ଭଲ ଲାଗେ।
ଆମ୍ବ ଆଉ ଭଲ ଲାଗେନି? ଆମ୍ବ ତ ସେଟି ହବ ଏବେ ଆ ଭଲବ ଆପଣ ଏଇ ବର୍ଷ କେତେ ଆ ଏଇ ବର୍ଷ କେତେ ଆମ୍ବ ଖାଇଚନ୍ତି କେତେ ଆମ୍ବ ଏଇ ବର୍ଷ ଖାଇଚନ୍ତି?
ଏ ବର୍ଷ ପ୍ରବଳ ମାତ୍ରାରେ ଆମ୍ବ ଖାଇଚି ଆମ ବାଡିରେ ଯୋଉ ଗଛ ହେଇଥିଲା ଖାଇଚୁ ଆଜି ପର୍ଯ୍ୟନ୍ତ ବି କିଣିକି ଖାଉଚୁ।
ହଁ ଏବେ ଆମ୍ବ ଦେଖିକି ଖାଇବେ କାରଣ ଗୋଟିଏ ଗୋଟିଏ ଆମ୍ବରେ ପୋକ ବାହାରୁଚି। ବଜାରରୁ ଆଣିଥିବା ଆମ୍ବକୁ ଆପଣ କା ତମେ କାଟିକି ଖାଇବ। କାଟିକି ନ ଖାଇଲେ ଗୋଟା ଯ ଦି ପାଚିଲା ଆମ୍ବ ଖାଇବ ତାହେଲେ ଜାଣିପାରିବନି ପୋକ ତା ଭିତରେ ବାହାରୁଚି। ଆମ୍ବକୁ ଦେଖିକି ପରିଷ୍କାର ଭାବରେ ଖାଇଲେ ଭଲ। ଆଉ କୁହନ୍ତୁ ଆଉ କଣ? ଅଙ୍ଗୁର କାହିଁକି ଭଲ ଲାଗେ ଆଉ କମଳା କାହିଁକି ଭଲ ଲାଗେନି? ସିଏ ତ ଗୋଟିଏ ଭଲ ଫଳ।
ନା ଅଙ୍ଗୁର ଟା ମିଠା ଅଙ୍ଗୁର ଟା ମତେ ଅଧିକ ଟେଷ୍ଟ ଲାଗେ। ହଉ କାମ ଘରେ କାମ ଅଛି ଆଉ ଆଉ ପର
ହଁ କୁହନ୍ତୁ?
କଣ କହିଲେ?
କହିଲି ସମୟ ଆଉ ଅଛି କଥା ହେଇପାରିବା। ଯେ ହଉ। ଆପଣଙ୍କର କାମ ଅଛି ତାହେଲେ ପଛରେ କଥାବାର୍ତ୍ତା ହବା ଆଉ।
ସମୟ ଅଛି ଯଦି କରିବା।
ହଁ ଅଳ୍ପ ସମୟ ଅଛି। ହୁଁ ତେଣୁ ହଉ ଆଉ କାମ ନାଇଁ କାମ ଅଛି ଯଦି ରହିବା। ଆପଣଙ୍କୁ ଧନ୍ୟବାଦ ଆପଣଙ୍କ କଥା ଶୁଣି ବହୁତ ଖୁସି ଲାଗିଲା।
ଧନ୍ୟବାଦ।
ହଉ ରହିଲି।
ହୁଁ।